ହ୍ୟାଲୋ।
ଆଜ୍ଞା ନମସ୍କାର।
ହଁ ନମସ୍କାର ଏଇ ବସିଥିଲି।
ଆଜ୍ଞା କୋଉଠି ଅଛନ୍ତି ଏବେ?
ମୁଁ ଏବେ ଆମ ଘର ଛାତ ଉପରେ ବସିଛି।
ଆଜ୍ଞା କଣ ବର୍ଷା ବର୍ଷା ହଉଛି ନା କଣ?
ନା ବର୍ଷା କାହିଁ ନାହିଁ ତ ଆମ ଆଡେ।
ଆ ଖରା ହଉଛି?
ହଁ ଖରା ଖରା ତ ନୁହେଁ କାଉଁଳିଆ ପାଗ ଦେଇଛି।
ଆଜ୍ଞା।
ଆଉ ତମ ଆଡେ?
ଆମ ଆଡେ ହଁ ଏବେ ଟିକେ ବାହାରେ ବସିଥିଲୁ ବର୍ଷା ଟିକେ ଯୋ ଝିପିଝିପି ଟିକେ ଜୋରରେ ପକେଇଲା ଏବେ ଆସିକି ଘରେ ଟିକେ ବସିଛୁ ଆଉ।
ଓ ହୋ ଆଉ ଆଉ ଖାଇଲନି ନା?
ହଁ ଜଳଖିଆ ଟିକେ ଖାଇଥିଲୁ ଆଉ।
କଣ ଖାଇଥିଲେ ଜଳଖିଆ ରେ?
ଜଳଖିଆ ପୁରୀ ତରକାରୀ ଆଉ ଚପ୍ ଖାଇଥିଲି ଆଉ।
ଆଉ ଆଉ କିଛି ଖାଇନାହାନ୍ତି?
ଆଉ ନା ଏବେ ଯାହା ଆଉ ଟିକେ ପରେ ଗାଧୋଇ ଖାଇବୁ ଆଉ।
ଗାଧେଇ ନାହାନ୍ତି ଏ ପର୍ଯ୍ୟନ୍ତ?
ନା ନା ଏଟେ ବର୍ଷା ଇଏ ହଉଥିଲା ତ ବର୍ଷା ଛାଡ଼ିଲେ
ଆଉ
ଆପଣ କଣ ଖାଇଛନ୍ତି?
ମୁଁ ଖାଇଥିଲି ଏବେ ଭାତ ଖାଇକି ଆ ଗାଧେଇକି।
ଆଜ୍ଞା।
ଏବେ ଗାଧୋଇ ଭାତ ଖାଇକି ଆାଇଛି।
ଆଜ୍ଞା କଣ ଭାତ ଖାଇଲେ?
ଭାତ ଆଉ ଆଳୁ ଭଜା
ଏ
ହ୍ୟାଲୋ।
ହ୍ୟାଲୋ ଆଉ ଆଉ
ଆଳୁ ଭଜା ଆଉ ସେଇ ସେଇ ଭାତ ଆଳୁ ଭଜା ଖାଇଛି ଆଉ କିଛି ହେଇନଥିଲା ଗୋଟେ କାମରେ ଆଜି ବାହାରିଥିଲି ତ
କଣ ଆପଣ କରନ୍ତି?
ମୁଁ ଏଇ ବିଲକୁ ଯାଇଥିଲି ମୁଁ ଏମତି କିଛି କାମ ତ କରୁନି। ପଢା ସାରିଲା ଏବେ।
କଣ ଆଜ୍ଞା ଜବ୍ ଫବ୍ କରିବେ?
ଅଛି ତ ପିଜି କରିବି ଭାବିଛି। ପିଜି କରିକି ମାଷ୍ଟର ହେବି ଭାବିଛି?
ଆଜ୍ଞା ଆଜ୍ଞା। ଆଉ ଆପଣଙ୍କର କଣ ପ୍ଲାନିଂ କୁଆଡେ କଣ ବୁଲାବୁଲି ଅଛି?
ଏଇ ରଥଯାତ୍ରା ପୁରୀ ଯିବାର ପ୍ଲାନିଂ ଅଛି ଅ
ହଁ ସେଇ ତ ଯାହା ବୋଲବମରେ ଆମେ ଯାଉ ରଥଯାତ୍ରା କେମିତି କନ ଯିବେ ଆପଣ?
ମୁଁ ସାଙ୍ଗ ମାନଙ୍କ ସହିତ ଯିବି।
କେଉଁଥିରେ ଯାଆନ୍ତି ଆପଣ?
କଣ?
କୋଉଁଥିରେ ଯାଆନ୍ତି?
ଆମେ ଟ୍ରେନରେ।
ଆଚ୍ଛା।
ଆଉ ଆପଣ ରଥଯାତ୍ରା ହୁଏନି ଆପଣଙ୍କ ଆଡେ?
ହଁ ମ ଏଇ ଗାଁ ପାଖରେ ଆଉ ଗୋଟେ ଜାଗାରେ ହୁଏ।
ହୁଁ ଆପଣ ଯାଆନ୍ତି।
ହଁ ଆମେ ଯାଉ ଚାରିଟା ବେଳେ ରଥ
ଆଉ ପୁରୀ ଯାଇଥିଲେ କେବେ ରଥଯାତ୍ରା?
ନା ରଥଯାତ୍ରାରେ କେବେ ତ ଯାଇନି। ତ ଆସା ଥିଲା ଏଇଥର ଯିବା ପାଇଁ ଦେଖିବା କଣ ହଉଚି। ଏଇ ପୂର୍ବରୁ ଥରେ ଯାଇଥିଲୁ ଆମେ ସାଙ୍ଗମାନଙ୍କ ସାଥିରେ ପୁରୀ ଯାଇଥିଲୁ ବୁଲିବା ପାଇଁ ସାଙ୍ଗମାନଙ୍କ ସହିତ ପୁରୀ ଯାଇଥିଲୁ ବୁିଲିବା ପାଇଁ।
ଓ ହୋଁ କେବେ?
ଏଇ ଏପ୍ରିଲ ଆଡକୁ ଯାଇଥିଲୁ। ଏପ୍ରିଲ ମେ ଆଡୁ ପାଖା ପାଖି ଯାଇଥିଲୁ ବୋଧେ। ଆ ଆମର ସେଇ ଗାଁ ଇଏ ପାଖରେ ଅଛି ଟ୍ରେନ, ଟ୍ରେନ୍ରୁ ଆମେ ଯାଇଥିଲୁ। ତ ସେଠି ଯାଇକି ଆମେ ରାତିରେ ପହଞ୍ଚିଥିଲୁ ଅ ଦିଟା ତିନିଟା ବେଳକୁ ଯାଇଥିଲୁ ସେଇଟା ରାତିିରେ ହେଇଗଲା ପହଞ୍ଚୁ ପହଞ୍ଚୁ, ଦଶଟା ନଅଟା ଦଶଟା ପାଖାପା ପାଖି ହାଲୋ ଆମେ ସେଇଠୁ ତାପରେ ସେଠୁ ଆମେ ତାପରେ ରୁମ ନେଇଥିଲୁ।
ହୁଁ।
ଏସିି ରୁମ୍ ନେଇଥିଲୁ ତିନିଟା ଭଳିଆ, ତାପରେ ସେଠି ଆମେ ରହିଯାଇଥିଲୁ ସବୁ ଭାଗ ଭାଗ ହେଇକି ଆଉ ସେଇଠି ଖାଇକି ସେଦିନ ରହିଲୁ ତାପର ଦିନ ଦଶଟା ବେଳକୁ ଯାଇଥିଲୁ ସମୁଦ୍ର କୂଳକୁ, ସମୁଦ୍ର କୂଳରେ ଗାଧେଇଲୁ ମଜା କରିକି ହଁ ତାପରେ ସେଠୁ ଆସିକି ଯାଇଥିଲୁ ପୁରୀ ଯାଇଥିଲୁ ଗାଧେଇକି ଟିକେ ଦର୍ଶନ କରିବା ପାଇଁ।
ଆଉ ଅଭଢା ଖାଇଚ ନା?
ହଁ ଅଭଡ଼ା ଖାଇଥିଲୁ।
ମୁଁ ଖାଇନି କେବେ ଅବଢା।
ହୁଁ ଆ
ମୁଁ ଯାଇନାଇ ଯାଇଚି ତ ବହୁତ ଥର କିନ୍ତୁ ଖାଇନାଇ କେବେ।
ତା ଠାକୁରଙ୍କ ଇଚ୍ଛା ଥିଲେ ଆପଣ ଖାଇବେ ୟା ପରେ ବି ଗଲେ।
ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଘରେ ମୁଁ ବାପା, ମା, ମୋର ଜଣେ ବଡ଼ ଭାଇ।
ଆଉ
ଆଉ ଆପଣଙ୍କ ଘରେ?
ଆମର ମୁଁ ବାପା ମା ଭାଇ।
ଆପଣ କଣ ବଡ ନା ସାନ?
ମୁଁ ସାନ।
ଆଚ୍ଛା ଆପଣଙ୍କ ବଡ଼ ଭାଇ?
ବଡ ଭାଇ ସିଏ ଯାଇଚନ୍ତି କଲେଜ।
କଣ ସେ କରନ୍ତି?
ସେ ଏବେ ପଢାପଢି କରୁଚନ୍ତି।
ଆଚ୍ଛା। ଆଉ ଆପଣ କଣ
ଆଉ ଆପଣ କଣ କରୁଚନ୍ତି?
ମୋର ତ ଏବେ ସରିଲା ଗ୍ରାଜୁଏସନ୍ ମ୍ୟାଥ ଥିଲା। ମୁଁ କହିଲି ଏବେ ମୋର ଗ୍ରାଜୁଏସନ କମପ୍ଲିଟ ହେଲା।
ଓ ତାପରେ କଣ ପ୍ଲାନିଙ୍ଗ?
ୟାପରେ ଦେଖିବା ସେ ଜପ୍ ଫପ୍ କରିବା କଣ। ଯାହା ତ ହବ ମୁ କହିଲି ଜବରେ ଏବେ ଯାହା
ଓ ହୋ କଣ ହେଲା ଏଇ ଯଉ ଡିଫେନ୍ସ ଲାଇନ ରେ?
ଆଜ୍ଞା।
ଶୁଭୁନି କିଛି, ଟିକେ ଜୋରର କଥା କୁହ।
ହ୍ୟାଲୋ।
ହ୍ୟାଲୋ।
ମୁଁ କହିଲି ହଁ ଆମର ସେଇ ଡିଫେନ୍ସ୍ ଲାଇନ୍ ରେ ଆଉ।
ଓହୋ। ଆଉ ତା ଆପଣ ଭାଇ କଣ କରୁଛନ୍ତି?
ହଁ ଭାଇ ବି ସେ ସେ କମ୍ପିଟିପି ଏଗଜାମ ପାଇଁ
ସିଏ ବି ପଢୁଛନ୍ତି।
ଆଜ୍ଞା।
ସିଏ ବି ପଢୁଛନ୍ତି।
ଆଜ୍ଞା ହଁ।
ନା।
ଆଉ ଆପଣଙ୍କ ଆଡେ କଣ ବିଲ କେମିତି କଣ ଚାଷ ହେଲାଣି। ନା ମୁଁ କହିଲି କଣ ବିଲ ଚାଷ ହେଲାଣି ଆପଣଙ୍କ ଆଡେ?
ଶୁଭୁନି।
ହ୍ୟାଲୋ।
ହଁ ହ୍ୟାଲୋ।
ମୁଁ କହିଲି ଆପଣଙ୍କ ଆଡେ କଣ ବିଲ ଚାଷ ହେଲାଣି?
ହଁ ଏଇ ତଳି ପଡିଚି।
ଆଚ୍ଛା କେବେ କଣ ତଳି ପକା ହେଇଥିଲା?
ଏଇ ରଜ ରଜ ପୂର୍ବରୁ।
ଆଚ୍ଛା।
ଆମର ତ ବର୍ଷା ଲାଗି ରହିଚି।
ହୁଁ। ଆଉ ଆପଣଙ୍କ ଗାଁରେ କଣ କେମିତି ପୂଜା କଣ ପୂଜା ଭଲ ହୁଏ?
କଣ?
ମୁଁ କହିଲି ଆପଣଙ୍କ ଗାଁରେ କଣ ପୂଜା ଭଲ ହୁଏ?
ଆମର ଲକ୍ଷ୍ମୀପୂଜା।
କଣ କେମିତି ହୁଏ ଟିକେ କହିପାରିବେ?
ଆମର ବଡ ମୂର୍ତ୍ତି କରିକି ସବୁଠୁ ବଡ ପୂଜା ଆମ ଗାଁରେ ହୁଏ।
ଆଜ୍ଞା କେମିତି କଣ କେତେ ଦିନିରୁ ହୁଏ?
କଣ?
କେଦିନି କେତଦିନି କଣ ଆପଣଙ୍କର ପୂଜା ଲାଗି ରହେ?
ଶୁଭୁନି।
ମୁଁ କହିଲି ଆପଣଙ୍କୁ ପୂଜା କେତେଦିନ କଣ ଲାଗି ରହେ?
ଆମ କେତେ ତଥାପି ପାଞ୍ଚ ଛଅ ଦିନି।
ଆଜ୍ଞା କେମିତି କଣ ତାପରେ
ଆପଣ ଆଡେ ହୁଏ ନା।
ହଁ ଆମ ଆଡେ ହୁଏ। ଗଣେଶ ପୂଜା ବଡ ମୂର୍ତ୍ତି। ଆମ ଆଡେ ଗଣେସ ପୂଜା ହୁଏ।
ହୁଁ କେମିତି କଣ ହୁଏ?
ଆମର ସେଇ ଚାରି ପାଞ୍ଚ ଦିନି ଲାଗି ରହେ। ଚାରି ପାଞ୍ଚ ଦିନ ଲାଗି ରହେ। ଆମେ କଳସ ବୁଡଉ ଲାଷ୍ଟ୍ ଦିନ ଆମର ପ୍ରସାଦ ପ୍ରସାଦ ସେବନ ହୁଏ। ତାପରେ ବିସର୍ଜନ ଦୋଉ। ଆଉ ତା ପରଦିନ ଆମର ଭସାଣି ହୁଏ। ଡିଜେ ଆଣିକି ଯାହା ପ୍ରସେସନ କରୁ।
ଆମର ବଡ ଡିଜେ ଆଣିକି ପ୍ରସେସନ କରନ୍ତି। ଆଉ ଗାଁ ସାରା ବୁଲନ୍ତି।
ଆଜ୍ଞା। ଆଉ କଣ ଆପଣଙ୍କ ଗାଁରେ ପୂଜା ହୁଏ? ଆଉ କଣ ମନ୍ଦିର ଅଛି ଆପଣଙ୍କ ଗାଁରେ?
ହ୍ୟାଲୋ।
ମୁଁ କହିଲି ଆପଣଙ୍କ ଗାଁରେ କଣ କଣ ମନ୍ଦିର ଅଛି?
ଆମ ଗାଁ ରେ ଗୋଟେ ଶିବ ମନ୍ଦିର ଅଛି। ଆଉ ଗୋଟେ ହନୁମାନ ମନ୍ଦିର ଅଛି। ଆଉ ଜଗନ୍ନାଥ ମନ୍ଦିର ଆମ ଆର ପଟ ଗାଁରେ ଅଛି।
କଣ ବଡ ଉ ମନ୍ଦିର? ମୁଁ କହିଲି ବଡ ମନ୍ଦିର ନା ଏମତି ଛୋ
ହଁ ଏଇ ସେଇ ଛୋଟ ଛୋଟ ଜଗନ୍ନାଥ ମନ୍ଦିର ଟା ଟିକେ ବଡ।
ଯାଇକି।
କଣ ଠାକୁର ମନ୍ଦିର ତ ସବୁ ସମାନ ଆଉ। ଠାକୁର ତ ସମାନ ଆଉ।
ଆଜ୍ଞା ଆଜ୍ଞା।
ହାଲୋ।
ହ୍ୟାଲୋ।
ହ୍ୟାଲୋ।
ହାଲୋ।
ହଁ।
ଆଉ ଆପଣ କଣ ଆପଣଙ୍କୁ ଭଲ ଲାଗେ। କଣ ଖେଳନ୍ତି ନା କଣ? ମୁଁ କହିଲି ଆପଣ କଣ ଖେଳନ୍ତି। ଖେଳିବା ପାଇଁ କଣ ଆପଣଙ୍କୁ ଭଲ ଲାଗେ?
ମତେ କ୍ରିକେଟ ଖେଳିତେ ଭଲ ଲାଗେ।
ଆଚ୍ଛା, ଆପଣ କଣ ବ ବୋଲିଂ ବ୍ୟାଟିଂ କରପାରନ୍ତି ନା କଣ? ମୁଁ କହିଲି, ଆପଣଙ୍କୁ କଣ ପସନ୍ଦ ବୋଲିଂ ନା ବ୍ୟାଟ
ମୋତେ ବ୍ୟାଟିଂ ବ୍ୟାଟିଂ, କିପିଂ।
ଆଜ୍ଞା ଆଜ୍ଞା। ଆଉ ଆପଣ ଟୁର୍ଣ୍ଣାମେଣ୍ଟ ଖେଳି ଯାଆନ୍ତି ବୋଧେ?
ହଁ ମୁଁ ଯାଏ ଟୁର୍ଣ୍ଣାମେଣ୍ଟ ଖେଳି। ମୁଁ ଆଉ ବେଶି ଟାଇମ ଲେଦର ବଲ ଏଇ ଯୋଉ କର୍ପ୍ ବଲ ଖେଳେ।
ଆଜ୍ଞା ଆଜ୍ଞା।
ଆପଣ ଖେରନ୍ଦି?
ହଁ, ଆମେ ସେଇ ଟେନିସ ବଲ୍ ଖେଳୁ।
ଟେନିସ୍?
ଆଜ୍ଞା, ଟେନିସ ବିକି ଜାଣି ଯାଆନ୍ତି ରନ ଗୋଟେ ଏଇ ନେଭିଆ ବଲ। ଟେନିସ ବିକି ଜାଣିଥିବେ ନହେଲେ ନେଭି ନେଭିୟା ବଲ ତେବେ ଯୋଉ ରେଡ୍ କଲରର। ସେଇଆ ଆମେ ଯାଉ
ଆପଣ କଣ ଟୁର୍ଣ୍ଣାମେଣ୍ଟ ଖେଳି ଯାଆନ୍ତି?
ଆଜ୍ଞା, ଆଜ୍ଞା।
କେତେ ଚମ୍ପିଆନ ହେଇଚନ୍ତି, ଏ ବର୍ଷ?
ଆ ହଁ ଏଇ ପୂର୍ବ ବର୍ଷ ପାଖାପାଖି ଫାଇନାଲ ତ ବହୁତ ଯାଇଚୁ। ଫାଇନାଲରେ ବି ହାରି ଯାଇଚୁ।
ଆଁ?
ଫାଇନାଲରେ ବି ହାରିଯାଇଚୁ ବହୁତ ଥର। ତ ଆଠ ଥର ଆଠ ଦଶ ଥର ପାଖାପାଖି ଜାଣି ଚମ୍ପିୟାନ ହେଇଚୁ ଆଉ। ହ୍ୟାଲୋ।
ଆଉ ଆଉ ଏବେ ଗାଧେଇଲେଣି?
ନା ନା ଗାଧୋଇନି ଆଉ ଏବେ ତ ବର୍ଷା ଟିକେ ହଉଚି ନା
ଶୁଭୁନି ଟିକିଏ ଜୋରେ କୁହ।
ମୁଁ କଇଲି ଏବେ ଟିକେ ବର୍ଷା ହଉଚି।
ଓହୋ।
ତ ବର୍ଷା ଛାଡିଲେ ଯିବୁ ଗାଧୋଇବା ପାଇଁ।
ଆଉ ବର୍ଷା ତ ଲାଗି ରହୁଚି।
ଆଜ୍ଞା ଆଜ୍ଞା ଆପଣଙ୍କ ଆଡେ ତ ଖରା। ଆମ ଆଡେ
ଖ ଖରା ହଁ ନା ଆଜି ଦିନଟା ଖରା ହେଇଛି। କାଲି ବର୍ଷା ହେଇଥିଲା ତା ପୂର୍ବ ଦିନ ବର୍ଷା ହେଇଥିଲା।
ବିଲ ଆଡି ବି ଫୁଲ, ବିଲ ପାଣି ଫୁଲ। ଆପଣଙ୍କ ଆଡେ ତଳି ପଡିଲାଣି?
ହଁ, ଆମର ତଳି ପକେଇଛନ୍ତି ଆଉ
ପଡିିସାଇଲାନି କେବେ ପଡ଼ିଲା?
ଏଇ ହବ ଏଇ ଦଶ, ପନ୍ଦର ଦିନ ପୂର୍ବରୁ। ହାଲୋ
ହାଲୋ
ଆଜ୍ଞା, ତାହେଲେ ରଖୁଛି। ହାଲୋ
ହାଲୋ